ହେଲୋ।
ହଁ ଭାଇ ନମସ୍କାର କୁହ କଣ ଖବର?
ନମସ୍କାର ନମସ୍କାର। ଆଉ ଗାୟତ୍ରୀ ଦିଦି ମୋର ତ ଖବର ଏବେ ଭଲ ପ୍ରାୟ ଆପଣଙ୍କ ଖବରଟି କଣ?
ମୋ ଖବର କଣ ଦୁଃଖ ସୁଖ ଭାଇ ଜୀବନ ଚାଲିଛି ଆଉ ଆପଣ ତ ଜାଣିଥିବେ ଲଗାତାର ପାଞ୍ଚ ଦିନ ହେଲା ଯୋଉ ବର୍ଷା ହଉଛି ଘରୁ ବାହାର ହେଉନି। ଖାଲିିକି ଖାଇକି ଅ ଘଣ୍ଟା ଘଣ୍ଟେ ପଢିକି ବସିବା କଥା ଆଉ ମାଆଙ୍କୁୁ ରୋଷେଇ ବାଷରେ ସାହାଯ୍ୟ କରିବା କଥା ଆଉ କାମ କଣ?
ହଁ ହଁ। ଏଇ ସବୁ କାମ କରୁଛନ୍ତି ତାହେଲେ ମୋର ତ ଏବେ ପରିସ୍ଥିତି ବହୁତ ଖରାପ ଯେମିତି କିି ମୋର ଟିକେ ଦେହ ବହୁତ ଅସୁସ୍ଥ ଥିଲା। ଅସୁସ୍ଥ ଥିବାରୁ ମୁଁ
ହୁଁ ହୁଁ।
ମୁଁ ପ୍ରାୟତଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଯାଇଥିଲି। ସେଠାରୁ ମୁଁ ପ୍ରାୟତଃ ମୋ ଟିକେ ତଣ୍ଟି ଦରଜ ଥିବାରୁ ମୁଁ ପ୍ରାୟତଃ ସେଠରୁ ସେଠାରୁ ଆଣିଲି କିଛି ଔଷଧ ଆଉ ସେଠାରୁ ଔଷଧ ଆଣିଲି ପ୍ରାୟତଃ ମତେ ମତେ ମେଡିକାଲରେ ଲେଖିଲେ କି ତମେ ମାଗଣା ମେଡିସିନ ଯେତିକି ନେଉଛ ବାହାରୁ ବି ମଧ୍ୟ ସେ ଟିକେ କିଣିବାକୁ ପଡିବ। ମୁଁ ସେ ସବୁ ଜିନିଷ ଯାଇକି ଆଣିଲି ପ୍ରାୟତଃ ହଜାର ଟଙ୍କା ପାଖାପାଖି ମୋର ଖ ଚ ହେଇସାରିଲାଣି ଆଉ ତେଲ ଖାଇବା। ଖର୍ଚ୍ଚ ସବୁ ବହୁ ମାତ୍ରାରେ ବି ମଧ୍ୟ ହେଲାଣି ମୁଁ କଣ କରିବି କେମିତି କଣ ମୋର ଏ ସବୁ ଜିନିଷ ଭଲ ହବ ଆପଣ ଟିକେ ମତେ ମତା ବହୁତ ଭଲ ଲାଗନ୍ତା।
ଆପଣଙ୍କ କଣ ଥଣ୍ଡା ହେଇଛିିବ ବୋଧେ?
ଆଜ୍ଞା ଆଉ ମୋ କଥାବାର୍ତା ର ଆପଣଙ୍କୁ ଶୁଭୁଥିବ ମୋର କେମିତି କଣ? ଅଛି ଦେହ ପା
ହଁ ଆପଣ କଥା ତାପ ଆପଣଙ୍କର ଟିକେ ଈସନ ଫଲିଆ ଦୋଷ ରହୁଛି କି କଣ?
ଆଜ୍ଞା।
ଖରା ସକାଳୁ ଏଇ ଯୋଉ ବର୍ଷା ପାଗ ଏବେ ଚାଲିଛି। ସକାଳୁ ଟିକେ ଚା ପ୍ରତି ଧ୍ୟାନ ଦିଅନ୍ତୁ। ଚା ସକାଳୁ ପିଅନ୍ତୁ ନହେଲେ କାଢ଼ା ବନାନ୍ତୁ। ଅଦା ତୁଳସୀ ପତ୍ର ଗୋଲମରିଚ ଏଇଗୁଡ଼ା ଶୁଣ୍ଠି ଯଦି ପାଇବେ ଟିକେ ପକେଇ ଦେବେ ସାଙ୍ଗ ଯିଏ ମୋନାଲିସା ସିଏ ସବୁବେଳେ ତାକୁ ଥଣ୍ଡା ବର୍ଷକୁ ନଅ ମାସ ତାକୁ ଥଣ୍ଡା ସେ ପ୍ରାୟ ସାତ ମାସ ହବ କାଢା କଣ? ଅନବରତ ଭାବେ ସକାଳେ ସଞ୍ଜବେଳେ ପିଇ ତେଣୁ ତାର ବିଶେଷ କରି ଏବେ ଥଣ୍ଡା ଆଉ ଦେଖାଯାଉ ନାହିଁ। ଆପଣ ସେ ତାଠାରୁ ପରାମର୍ଶ ନେଇ ପିଇଲେ ମୁଁ ଭାବୁଛି ଆପଣଙ୍କ ଦେହ ଟିକେ ଭଲ ରହିବ।
ହ ପ୍ରାୟତଃ ମୁଁ ଆପଣଙ୍କୁ କହିବା କଥା କି? ଆପଣ ଯୋଉ କହିଲେ ଗରମ ଜିନିଷ ମୁଁ ତ ପ୍ରାୟ ବହୁତ ଜାଗା ଖୋଜିଲିଣି ଯେପରିକି ଆମର ଦେଶୀ କୁକୁଡା ହେଉ। କି ଆମର ଦେଶୀ ଅଣ୍ଡା ହେଉ ଯେପରିକ ଏ ସବୁ ଜିନିଷ ଖାଇଲେ ମ ଯେ ଥଣ୍ଡା ବହୁତ ଭାବରେ କମିଯାଏ। ଆପଣଙ୍କର ଗୋଟଏ ସାଙ୍ଗ ଅଛି ଯେ ତାହା ନାଁ ହେଇଛି ଶୁଭ ତାଙ୍କ ଘର ପ୍ରାୟତଃ ଆମ ଘର ପାଖରୁ ପ୍ରାୟତଃ କେତେ କିଲୋମିଟର ହବ ମୁଁ। ମତେ ଜଣା ନାହିଁ ତିରିଶି କିଲୋମିଟର ପାଖାପାଖି ହେଇଯିବ। ଆଉ ସେଠିକି ସେଠାକୁ ଦିନେ ମୋ ସାଙ୍ଗର। ଯେପରିକି ତାଙ୍କ ନାଁ ଜଗନ ରାଉତ। ତାଙ୍କର ମୋର ଯାଇଥିଲୁ ପ୍ରାୟତଃ ସେଠାରୁ। ଦୁଇଟି ବହୁତ ଦେଶୀ ଭଲ କୁକୁଡା ମଧ୍ୟ ନେଇକି ଆସିଥିଲୁ। ଯେପରିକି ମୁଁ କୁକୁଡା କାଟିବା ସମୟରେ ତା ପେଟରେ ମଧ୍ୟ ଗୋଟେ ବଡ ଅଣ୍ଡା। ଏବଂ କିଛିଟା ଛୋଟ ଛୋଟ ଛୋଟ ଛୋଟ ମଣ୍ଡା ବି ମଧ୍ୟ ବହୁତ ଥିଲା। ଆଉ ସେି କୁକୁଡ଼ା ମାଂସ ଖାଇବାକୁ ଏବେ। ବହୁତ ଭଲ ଲାଗିଥିଲା। ଯେପରିକି ସେ ଖାସି ମାଉଁସକୁ କାଟିକି ଥୋଇଦବ। ଏବଂ ସୁଆଦ ଲାଗୁଥିଲା। ଆଉ ଆପଣ ସେ ସବୁ କେମିତି କଣ ଆପଣଙ୍କୁ ଲାଗେ ଯେମିତି କି। ଖାସି ମାଉଁସ୍। ହଉ କି ଦେଶୀ କୁକୁଡା ମାଂସ ହଉ। ଆପଣଙ୍କୁ ଏ ସବୁ ଜିନିଷ ଖାଆନ୍ତି କେମିତି କଣ ସ୍ଵାଦ ଲାଗେ।
ଦେଖନ୍ତ ବୀ ଜିନିଷ ମିଳେ ନା
ଆଜ୍ଞା।
ଆପଣ କହିଲେ ଦେଶୀ କୁକୁଡ଼ା ଆମର ମିଳେ ନା ଇଆଡ଼େ।
ହଉଛନ୍ତି। ଓହୋ ଆପଣ ଯୋଉ କଥା କହୁଛନ୍ତି ସବୁ କଥା ଆସୁଛି। ଟେ ଆପଣ ଟିକେ ଆଉ ଟିକେ ଜୋରରେ କହିଲେ ମତେ ବହୁତ ଭଲ ଲାଗନ୍ତା ଆଉ ଏ ସବୁ କଥା। ଆଉ ମୁଁ ଗୋଟେ କଥା କହୁଥିଲି। ଆପଣଙ୍କ ଏରିଆ ରେ ତାହେଲେ ଦିଦି ଏସବୁ ଜିନିଷ ମିଳୁନାହିଁ ମ। ଆମ ଏରିଆରେ ଏସବୁ ଜିନିଷ ବି ମଧ୍ୟ ମିଳୁନାହିଁ। ମୁଁ ଭାବୁଥିଲି ଆପଣଙ୍କ ଏରିଆରେ ଯଦି ମିଳୁ। ଥାନ୍ତେ ଆପଣ କିଛି ମତେ ସେ ସବୁ ଜିନିଷ ଦେଇ ଆପଣ ମତେ କିଛି ସାହାଯ୍ୟ କରିଥାନ୍ତେ। ତାହେଲେ ଆପଣ କହୁଛନ୍ତି। ଆପଣଙ୍କ ଏଇଆରେ ମିଳୁନାହିଁ ନାହିଁ କି।
ହଁ ଆମ ଆଡେ ଆଗେ ସବୁ ଲୋକ ପରିଶ୍ରମ କରୁଥିଲେ। ଆମର ଟିକେ ଏବେ କଣ ହଉଛି କି। କଟକ ଭୁବନେଶ୍ଵର ଆଡେ ଲୋକ ଟିକେ ମୁହାଁ ହେଇଛନ୍ତି। ତେଣୁ ଆଉ ଚାଷ ହେରିକା ପ୍ରତି ବିଶେଷ କିଛି ଧା। ଧ୍ୟାନ ଦଉନାହାନ୍ତି। ସେଥିପାଇଁ ଆଉ ଚାଷ ନକରି। ଲୋକମାନେ ଟିକେ ଏଇ ଯୋଉ କମ୍ପାନୀ ଆଡେ ମନ ଦେଇଛନ୍ତି ସେଥିପାଇଁ ଚାଷ। ଚାଷ ଏପଟେ କମ ହଉଛି ଆଉ।
ଓହୋ ତାହେଲେ ଏଇସବୁ ଜିନିଷ ନାଇଁ କି। ତାହେଲେ ଆପଣଙ୍କର ମୁଁ ଜାଣି ନାହିଁ ପ୍ରାୟତଃ ଆଜି ଆମ। ଅ ବାପା ମାନେ ପ୍ରାୟତ ଯେପରି। ଦିଦି ଡାକୁଥିଲେ ଆମ ବିଲ କୁ ଯିବାଲାଗି। ଯେପରିକି ଖେଲୁଆ କଲେ ସୁଖେ। ଯୋ ଭଲ ଭାବରେ ଆମର ତଳି ପଡିବ ତଳି ହେଲେ ଭଲ ତଳି ହେଲେ। ହଁ ଉପରା ହେଇକି ରୁଆ ପୋତା ଚାଲିବ। ଯେମିତି କି ଆପଣ ଗୋଟିଏ ସିଏ ଏମିତି କଣ ବିଲୁକୁ ଯିବା ତାର ଅଛି ଯେପରିକି ବାପା ଡାକିଲେ ଧୋଉଡ଼ିକି ପଳାଏ। ମତେ ଏଇ ସବୁ ଲୁ ତାଙ୍କ ବାପା ଡାକୁଥିବେ ଯେବେ ବି ବିଲକୁ ଯିବା ପାଇଁ। ମତେ ଲାଗୁଛି ସେ ଧାଇ କି ଯାଇ ସେ ବିଲରେ ସବୁ କାମ କରିଦେଇ ଆସନ୍ତି। ଆପଣ କଣ ଲାଗୁଛି ଆପଣଙ୍କ କେତେ। କରନ୍ତି ନା ମୋ ଆଗରେ ଡହରା ମାରି।
ନାଇଁ ନାଇଁ ସିଏ କଣ କି ବିଶେଷ କରି ସେ ଟିକେ ବିଲ ବାଡିିକି ଏତେ ଯାଏନି। ଆଉ ବାପା ଯେହେତୁ ପରିଶ୍ରମି। ବାପା ଆମର ବିଲ କମ ଅଛି। ତେଣୁ ବାପା ନିଜେ ହାତରେ କରିଦିଅନ୍ତି ଆଉ। ଦରକାର ହେଲେ ଗୋଟା ଗୋଟା ଲୋକ କରନ୍ତି।
ଓହୋ ତାହେଲେ ଏଇ ସବୁ ଜିନିଷ କଥା। ଆପଣଙ୍କର ଯେପରିକି ଟିଏ ଅଛି। ସିଏ ତ ମୋର ବହୁତ ନୀଳ ସାଙ୍ଗ। ସିଏ ସବୁବେଳେ କଣ କରନ୍ତି କି ଆମେ ଯେଉଁ କଥା କହିବୁ ସେ ଆମ କଥାକୁ ସବୁବେଳେ କାଟିକି ଥୋଇଦେବେ। ଯେପରିକି ସେ କହିବେ ମୁଁ ସବାସ ମାନେ ଯେପରିକି ସେ କହୁଥିବେ ସବୁ ଭୁଲ କହୁଛି ଯେପରି କହିବେ କି ମୁଁ ସବୁ ଠିକ କହିଛି। ଏମିତିକା ପିଲା ସିଏ। ମତେ ସେଥି ଯୋଗୁରୁ ଆମ ପିଲାମାନେ ତାକୁ ରଖିଛନ୍ତି ଡହରା ନମ୍ବର ୱାନ। ଏ ଯେମିତି ବହୁତ କିଛି କଥା ବି ମଧ୍ୟ ମୋର ଭାଇ ମାନେ କୁହନ୍ତି। ଆଉ ଏଇ ସବୁ କହିବା ଦ୍ଵାରା ମୁଁ ବି ମୋ ସାଙ୍ଗ ଟା ଯେହେତୁ ମୁଁ ତା ଦଶ ଟା ଘୋଡାଇବି ନା ମୁଁ ତା ଦୋଶ ଟା ଗାଁ ରେ ପକାଇବି। ମତେ ବି ଭଲ ଲାଗେନା ମୁଁ ତା ଦୋଶ ଯେପରିକି କମେଡି କରିବା ଲାଗି ଯେପରି ହସାଇବା ଲାଗି ମୋର ଭାଇ ଭଉଣୀ ମାନଙ୍କୁ କଏ। ଆଉ କେଉଁଠାରେ କହିବାକୁ ମୁଁ ଟିକେ କୁଣ୍ଠା ବୋଧକ କରେ ଯେପରିକି ମୋର ଗୋଟିଏ ସାଙ୍ଗ ଅଛି। ସିଏ ପ୍ରାୟତଃ ଜୟୀପୁର ସେଲୁନରେ ତା ନାଁ ଏମିତି ଟେକିଛି। ପାଖାପାଖି ଜଗନ ରାଉତ ଯିବା ମାନେ କେ ସେ ସେଲୁନ ବାଲା ଜାଣିଦବ ଯେ ଜଗନ ରାଉତ ଆସିଛି। ପ୍ରାୟତଃ ତାକୁ ଏମିତି କହୁଛି। ତୁ ଚାକିରି କଲେ ମତେ ପଚ ପଚାରିବୁ କି ନାଇଁ ଏସବୁ ଜିନିଷ ତାକୁ ପଚାରି। ପ୍ରାୟତଃ ଦିନେ ହସି ହସି ଏଇ କଥାରେ ଆମ ପେଟ ଦରଜ ହୋଇଗଲା। ପ୍ରାୟତଃ ଆପଣ ଜାଣିଥିବେ ମୋର ଗୋଟିଏ ସାଙ୍ଗ ଅଛି ହରିର୍ନ ସାହିର ଚି କୁ ସେ ସବୁ ଯାଇକି ସେ ତାପରେ ଏଇ ସବୁ ଜିନିଷ କହିଛି। ଆ ହଁ ଭାଇ କଣ ଏଇ ସବୁ ମାନେ କାମ ଠିକ। ଠାକ କରୁଛନ୍ତି।
ଉଁ ନାଇଁ ସେ ଘର କାମ କରେ ଅବସ୍ୟ। ଏ ଯେତେବେଳେ ତାର ମନ ହୁଏ ସେତେବେଳେ କରେ। ସବୁବେଳେ କରେ ନାହି। ଯେହେତୁ ସେ ଟିକେ ପାଠ ପ୍ରତି ଧ୍ୟାନ ଦଉଛି। ଆଉ ତାକୁ ଏତେ କାମ କ ଜୋର ଜବରସ୍ତ କାମ କରଉନୁ। ଆଉ ସେ ଯେତିକି କରୁଛି କରୁ ଆଉ। ଆଉ ଟିକେ ବାପା ମାଆଙ୍କ କଥା ସେ ବୁଝୁଛି। ବେଳେ ବେଳେ ସାଙ୍ଗସାଥି କେତେବେଳେ ବୁଝେଇ ଦଉଛନ୍ତି ବୁଝୁଛି। ଆଉ ତାର ଟିକେ ପାଗଳ ମନ। ଯେତେବେଳେ ଇଛା ହଉଛି କାମ କରୁଛି। ଇଚ୍ଛା ନ ହଉଛି କାମ କରନି ଆଉ ଭାରି ଯିଦିଆ। ଫୋପାଡ଼ି ଫୋପୁଡି ଦଉଛି ସେଇଥିପାଇଁ ଆମେ ଟିକେ କିଛି କହୁନୁ ଆଉ। ମାନେ ତାର ବୁଝିବାର ଶକ୍ତି ଅଛି। କିନ୍ତୁ ଆଉ କିନ୍ତୁ ସେ ଟିକେ କଥା କହିପାରେ ନାହି କାହାକୁ। ଏ ଆଗବତ ପଛ କୁହେ ପଛ କଥା ଆଗ ହୁଏ।
ହ ଏମିତିକା ପ୍ରାୟତଃ ମୋର ମୁଁ ଜାଣି ନାହିଁ। ସିଏ କହିଲି ବାହାର ପିଲା ବାହାର ଦୁନିଆ ଭୁଲିନା। ସେ ସବୁ ମତେ ଆଉ ଶୁକୁଟା କାଳିଆ ତୁଫାନ ଭାଇ ଜୀବନ ଭାଇ ଏଇ ସବୁ ମାନଙ୍କୁ ବହୁତ ଏଇ ସବୁ ମାତ୍ରାରେ ଫୁଟାଣି ମାରେ। ଯେପରିକି ମୋ ସାଙ୍ଗରେ ତମେ ବୁଲ। ସେ ଯୋଉଠାରେ ବି ସଙ୍ଗତରେ ପଙ୍ଗତରେ ବସିଥାଏ। ସେ ଏଇ ସବୁ କଥା କହେ କି ତମେ ବାହାର ଦୁନିଆ ବୁଲି ନା ସବୁ ବୁଲ ଜାଣିବ। ଏମିତି ସବୁ କଥା କୁହେ ମୋର ତ ପ୍ରାୟ ଗୋଟେ କଥା ମନ ପଡିଲା ଯେପରିକି ଆପଣଙ୍କ ପିଲା ଦିନେରେ ବାଟରେ ଆପଣଙ୍କୁ ଗୋଟିଏ ଗିବା ସିଏ ମାରିଥିଲା ଗୋଟେ ଗିବା ମାରିକି କି ସାଇ ଆପଣ ଯେମିତି ମାଇଲେ ହାତ ଉଠେଇବା ଦ୍ଵାରା ସିଏ ଆପଣଙ୍କୁ ଗୋଟେ ଗେବା ମାରିକିନି ଘରକୁ ପଳେଇ ଆସିଲା। ସେ ଗେବାଟା ଆପଣଙ୍କୁ କେତେ ମାତ୍ରାରରେ କାଟିଥିଲା ସେ ସବୁ ବିଷୟରେ ଟିକେ କହିବେ କି ମନେ ଥିବ କାଳେ।
ହଁ ହଁ ସେ କଣ କି ପିଲା ଦିନ ରୁ ଘଟଣା। ସେ ଟିକେ ଜିଦି ଖର ଜିଦି ବୟା ପିଲା ଟା ନା ଆମର ଟିକେ ଖାଇବାକୁ ଟିକେ ନ ଥିଲା ସେତେବେଳେ ଆଉ ଗ୍ୟାସ୍ ଫ୍ୟାସ୍ ସୁବିଧା ଏତେ ନଥିଲା।
ଚୁଲି ଥିଲା ଚୁଲି ସା ଚୁଲିରେ ଜାଳ ସାହାଯ୍ୟରେ ଆମର ରନ୍ଧା ହୁଏ। ଯେହେତୁ ଆମର ଅଣ୍ଡା ତରକାରୀ ହେଇନଥିଲା ସେ ରାଗିକି ସବୁ ଫୋପାଡି ଫୋପୁଡି ଦଉଥିଲା। ମୁଁ ତାକୁ ବାରଣ କରିବାରୁ ସିଏ ମତେ ଗୋଟେ ଗେବା ମାରିଥିଲା। ତାପରେ ଆମେ ଯାଇଥିଲୁ ଆମ ପାଖରେ ଜାଣିଥିବେ ଜୟପୁର ଗୋଟେ ଅଛି ଜୟପୁର ଚି କିତ୍ସାଳୟ ସେଇଠି ଯାଇକି ଆମେ ଦେଖାସଖାତ କରିଥିଲୁ ମେଡିକାଲ ରେ। ଆଉ ଚିକିତ୍ସାଳୟ ଦେଖା କଲା ପରେ ଔଷଧ ଆଣି ଖାଇଲା ପରେ ସେ ଦରଜ ଯୋଉ ବାହାରିଥିଲା। କମିଗଲା ତାପରେ ସିଏ ଅନୁତାପ କଲା ସେଥିପାଇଁ ସେଥିପାଇଁ ଟିକେ ଖୁସି ଲାଗିଲା।
ଓହୋ ପ୍ରାୟତଃ ମୋର ବି ଆଉ ଗୋଟେ ଜିନିଷ ମନ ଯେପର କିି ମୁଁ ଆମ ତମ ଛ ତାପରେ ଶୋଇଥିବା ସମୟରେ ସେ ପ୍ରାୟତଃ ଗୋଟେ ଲୁଣ ଡବା ମାଗିଲା। ଯେପରିକି ଆମର ସାନ ଭଉଣୀ ଗୋଟେ ଅଛି ସିଏ ସେଠାକୁ ଲୁଣ ଡବାଟି ନେଇକି ନ ଯିବାରୁ ସିଏ ଆମ ପାଖରୁ ଟିଙ୍ଗି ଟିଙ୍ଗି ସିଙ୍ଗି ସିଙ୍ଗି ହୋଇ ଆସିକି ତାକୁ ଗୋଟିଏ ଜୋରରେ ଥାପଡ଼ ମାରିଥିଲା। ଯେପରିକି ସେଥି ଦୃଶରୁ ମତେ ସେଦିନ ବହୁତ ଜୋର ରାଗ ହୋଇଥିଲା। ଯେପରିକି ସେଇଦିନ ତାକୁ ମାରି ଥାନ୍ତି ସେଠି ମୁଁ ତାକୁ ଯେହେତୁ ବହୁତ ଭଲ ପାଏ ମତେ ମାରିବାକୁ ଏତେ ଭଲ ଲାଗେ ନା। ଆଉ ଏଇ ସବୁ ଜିନିଷ ତାର ସବୁ ଟିକେ ଗୁଣ ଖରାପ। ନହେଲେ ଆଉ ସବୁ ଗୁଣ ତାର ଟିକେ ଭଲ। ଆଉ ଦିନେ ମୋର କଣ ହେଲା ମୋର ମନ ଅଛି ପ୍ରାୟତଃ ଉଁ ସକାଳୁ ସକାଳୁ ଉଠିଚ ବହୁତ ମାଡ଼ ବି ମଧ୍ୟ ଖାଇଚି ଯେପରିକି ଗୋବର ଖାାତରେ ଫୋପଡା ହେଇଚି। ଆଉ ଏମିତି ବହୁତ ମାଡ ହଉଚି ଜିଦି ବି ମଧ୍ୟ କରୁଚି ଯେପରିକି ଆମର ଗୋ ଟେ ଅଜା ଅଛନ୍ତି। ସିଏ ତ ପ୍ରାୟ ବିଲୁକୁ ଯାଇଥିଲେ ଜାଣିନାହାନ୍ତି ଏ ସବୁ ଏମିତି କେସ୍ କରିଚି। ବୋଉର ଶାଢୀ ନ ଗାଡିଆକୁ ଫୋପାଡୁଚି ଏଇ ସବୁ ଜିନିଷ କରୁଚି କଲା ପରେ ପରେ ସିଆଡୁ ଅଜା ଆସିଲେ ପ୍ରାୟତଃ ଜଣାଥିବ ଯୋଉ ତାର ଯେପରିକି ଆମର କେବୁ ଲୁ ତାରରେ ଆଣନ୍ତି ଧାନ ସେଇ କେବୁଲ ତାରରେ ତାକୁ ବହୁତ ଜୋର ମାରିଥିଲେ। ମ ସେଠି ବହୁତ ଜୋର ଆଘାତ ବି ମଧ୍ୟ ଆଇଥିଲା। ଆଉ ଏଇ ସବୁ ଜିନିଷ ଆପଣ ସେ ସବୁ କଥା ମନ ଅଛି ନା ନାଇଁ ଟିକେ କହିବେ।
ହଁ ହଁ ନିଶ୍ଚିନ୍ତ ଭାବେ ସେ କଣ କି ପିଲାଦିନ ଟିକେ ବହୁତ ଜିତ କାରିଆ। ତାକୁ ଟିକେ ଗୋଟିଏ ବୋଲି ପୁଅ ବୋଲି ତାକୁ ଟିକେ ଗେହ୍ଲା କରିଦେଇଚନ୍ତି। ସେ ତେଣୁ ଯୋଉ ଗୋଟିଏ ମାଗେ ନା ତାକୁ ଦିଟା ଜିନିଷ ଦିଏ। ଗୋଟେ ମ୍ୟାରିଗୋଲ୍ଡ ଯଦି ବିସ୍କୁଟ ମାଗିବ ତାକୁ ଆଉ ଗୋଟେ ଦିଆହବ। ସେ ତା ଟିକେ କଣ କି ଜିତଖୋର ହେଇଯାଇଚି ସେଇ ଦିନ ଠାରୁ। ତେଣୁ ତା ଦିଦି ଟା ଧୀରେ ଧୀରେ ଯେତେ ବଡ ହଉଚି ସେତେ ବଢି ବଢି ଚାଲିଚି। ଆଉ ସେଇ ଅନୁସାରେ ସେ ଏମିତି ହଉଚି ଆଉ କଣ କରିବା। ତାକୁତ ଆଗରୁ ଏମିତି କରିଦେଚନି ଆଉ ବାପା ମାମାନେ ଏଇନା ବୋଧେ ଅନୁ ତା କରୁଚନ୍ତି ସେଥିପତି ଆଉ ସିଏ ଟିକେ ଏବେ ଟକୁ ଟିକେ ଟିକେ ପରିବର୍ତ୍ତନ ହେଇଲାଣି ଯେହେତୁ ବାହାରେ ରହୁଚି। ବାହାରେ ପାଠ ପଢୁଛି ପିଲାମାନଙ୍କ ସହିତ ମିଶୁଚି ସେଥିପାଇଁ ତା ଉ ଟିକେ ଚିନ୍ତାଧାରାରେ ପରିବର୍ତ୍ତନ ଆସିଲାଣି ଆଉ ତାର ଆଉ ଟିକେ ବଡ଼ ହେଲେ ଆଉ ଟିକେ ପରିବର୍ତ୍ତନ ଆସିବ ବୋଲି ସେ ଆଶା ମଧ୍ୟ ଆମେ କରିଚୁ। ଦେଖ ଯାଉ କଣ କରୁ ସମୟ ଅନୁସାରେ କଣ ହଉଚି ଆଉ।
ଆପଣଙ୍କର ବାପା ବୋଉ ଆପଣଙ୍କୁ ଆଉ ଆପଣଙ୍କ ସନ ଭଉଣୀକି ଯେତିକି ଭଲ ପାଆନ୍ତି ନା ତା କୁ ମଧ୍ୟ ବହୁତ୍ ଗୁରୁତ୍ୱପୂର୍ଣ୍ଣ ଦେଇ ତାକୁ ବହୁତ ଭଲ ପାଆନ୍ତି?